ହ୍ୟାଲୋ।
ହଁ ଗୁଡ଼୍ ଇଭିନିଂ ମ୍ୟାମ୍।
ହଁ ଭେରି ଗୁଡ୍ ଇଭିନିଂ।
କଣ କରୁଛନ୍ତି।
ଏଇ ବସିଚି ଆଉ।
ହାଲୋ।
ଆଉ ତମେ
ମୁଁ ବି ଏମିତି ବସିଚି ଛାତ ଉପରେ।
ଓହୋ ଆଉ ତମେ କଣ ପଢି଼ଛ ମାଆ?
ପଢି଼ଚି ଗ୍ରାଜୁଏସନ କମ୍ପ୍ଲିଟି କରିଛି।
ଗ୍ରାଜୁଏସନ୍ ନା?
ହଁ ଆଉ କମ୍ପ୍ୟୁଟର ବି କରିଛି ପି ଜି ଡ଼ି ସିଏ କୋ କୋର୍ସ ଟା।
ଅ ହଁ ହଁ ଭଲ ଆଉ ଯାହଉ। ଆଉ ତମେ କିଛି ଜବ ଫବ କରିବା କୁ ଇନ୍ତ୍ରେଷ୍ଟ ନେଲନି ନା?
ନା ଯେତେବେଳେ ଅନମ୍ୟାରେଡ ଥିଲି ସେତେବେଳେ ଯୋଉଁ ଉଁ ପକାଏ ଧର ସିଟି ହେଲା କି କୋଉଠି କ୍ଲୋରିକାଲ ହେଲା ଏମିତି ପକାଏ। ଏକ୍ଜାମ ବି ଦବା ପାଇଁ ଯାଏ ଆଉ ବାହାଘର ହଁ ଏବେ ଛଅ, ସାତ ମାସ ହେଲା ହେଇଛି।
ଅହୋ ତାପରେ ଏବେ ଆଉ ତ ଏପଟେ ପ୍ରେସର ରେ ଅଛୁ ଆଉ। ନାଁ କାମ ଧନ୍ଦା। ହଁ କାମ ଧନ୍ଦା ଆଉ ନୂଆ ମାର୍ରଡେ। ହେଲା ପରେ ମ୍ୟାରେଜ କଲା ପରେ ବି ଯାହେଲେ ବି ସେମାନଙ୍କର କଥା ବୁଝିବା ଖାଇବା ପିଇବା ଭଲ ମନ୍ଦ ସବୁ କରିକି ନିଜେ ଆଗ ତାଙ୍କ ଫ୍ୟାମିଲି ସହିତ ସେଟ ହବା ତାପରେ ଯାଇକି ତମେ ନିଜ ବିଷୟରେ କଣ ଚିନ୍ତା
କରିହବ? ହଁ ନାଇଁ ମୁଁ ନା ମୁଁ ବହୁତ ମିକ୍ସିଙ୍ଗ ମୁଁ ମାନେ କମ ସମୟରେ ସମସ୍ତଙ୍କ ସହିତ ମିଶିଯାଏ ଆପଣଙ୍କ ସହିତ କଥା ହଉଛି ଆପଣ ତ ଜାଣି ପାରୁଥିବେ? ଥିବେ?
ହଁ ହଁ ହଁ ମିକ୍ସିଂ ନେଚର ଭଲ ଯେ ଲୋକ କିନ୍ତୁ ଫାଇଦା ଉଠେଇ ଦେବେ ଯେ।
ହଁ ହଁ ସେଇଟା ସତ କଥା। ମୁଁ କଣ କହିଁଲି ମାନେ ମୁଁ ସେଇ ମୁଁ କାହାର ମାନେ ଛନ୍ଦ କପଟ ବୁଝି ପାରେନି।
ଓ ହୋ।
ଓଁ ବୁଝିବା ମତେ ସେଥିପାଇଁ ଘରେ ସବୁବେଳେ ପାଟି କରନ୍ତି। ବୋଉ କହୁ ତୁ ଏତେ ସରଳ ହବାଟା ଠିକ ନୁହେଁ। ତୁ ସିନା ଭାବୁଚୁ ତୁ ଯୋଉ ଥଟା ନ ତମମାନଙ୍କ ପାଇଁ ରଖୁଛୁ ଅନ୍ୟମାନେ ହେ ଏଥରଟା ତୋପାଇଁ ରଖିବେ ବୋଲି ତୁ କିଆଁ ଭାବୁଛୁ?
ହଁ ହଁ ନାଇଁ ଠିକ୍ ଠିକ୍।
ତୁ ସେମାନଙ୍କର ହଁ ତୁ ଚାହୁଁଛୁ ଯେ ହଁ। ମୁଁ ତୁ ତୋ ହିସାବରେ ରହିଛୁ ତୁ କଣ ମୁଁ ମୋର କଣ ମୋର କାହା କଥା ଆରେ କି କଣ କଲା କି ଗଲା କଣ ନ କଲା କି କଣ ପିନ୍ଧିଲା କି କଣ ଖାଇଲା ମୁଁ ସେ ସବୁ ରେ କିଛି ମୁଁଣ୍ଡ ଖେଳା ଖେଳାଏନି ମାନେ ମୁଁ କିଛି ଭାବେ କିନ୍ତୁ ମୋ ବିଷୟରେ କିଏ ଭାବୁଥିବ କିନ୍ତୁ ମୁଁ ସେ ବିଷୟରେ କେବେବି ଭାବିନି। ବେନି ମୁଁ କୁହେ ମୋ ମୁଁ ମୋ ଜାଗାରେ ଠିକ ରହିବା ଦରକାର ମାନେ ମୋର ଯାହା ପ୍ରତି ଯାହା କର୍ତ୍ତବ୍ୟ ସେଟା ଠିକ ରହିବା ଦରକାର। ଆଉ ମୋ ପ୍ରତି କିଏ କଣ ଭାବୁଛି କିଏ କଣ ନ ଭାବୁଛି କିଏ କଣ କରୁଛି ସେ ସବୁ ପ୍ରକାର ମୁଁ ତା ମାନେ ହେଲ୍ପ ଧ୍ୟାନ ଦିଏ ନି। ମୁଁ ସବୁବେଳେ ଘରେ ଗାଳି ଶୁଣେ ସବୁବେଳେ ଏହି କଥା ପାଇଁ ସମସ୍ତେ କହିବେ ମତେ ଖାଲି କହୁଥିବେ ତୁ ଏତେ ଏତେ ମାନେ ନୀରିହ ଭଲ ନୁହେଁ।
ସେଇଟା ତ ସତକଥା। ନିରୀହ ଭଲ ନୁହଁ କିନ୍ତୁ ତମର ଏଇ ନେଚର ଟା ବି ଭଲ କିଛି ମତଲବ ରଖିବା ଦରକାର ଦରକାର ବି ନାହିଁ ତମେ ହଁ କାହିଁକିନା ତମେ ଦେ ହଁ ଆମେ ଯଦି ଗୋଟେ ଜିନିଷ ଭାବିବା ଏହେ ସିଏ ଏଇଟା ପିନ୍ଧିଲାରେ
ନା ନା ମୁଁ ତ
ଦିନେ ଗୋଟେ ମୁ ଜଷ୍ଟ ଏକ୍ସାମ୍ପଲେ ଦଉଛି କନ୍ ଏଇଟା ଭାବିଲା ମାନେ ମନରେ ଆସିଲା କଣ କହିଲ ଜେଲସ ଇର୍ଷା ଆସିଗଲା । କି ଏ ହେ ସେଟା ପିନ୍ଧିଲା ମୁଁ ପିନ୍ଧି ପାରିଲିନି ତେଣୁ ଆମ ମନରେ ସେଇୁଟା ଆସିବା ଦରକାର ହିଁ ନାହିଁ । କଣ ଦରକାର ଆମକୁ ଭଗବାନ ଯେତିକି
ହଁ ବାସ ମୁଁ ସେଇଥିରେ ହିଁ ଭରସା କରେ ବାହାଘର ପୂର୍ବରୁ ଆମ ଆମ ଘର ଲୋକଙ୍କର ଯେତିକି ଅଛି ବାପା ମାଙ୍କର ଯେତିକିଅଛି ସେତିକି ସେତିକି ସବବେଳେଳ ଅଛି କିନ୍ତୁ କୋଉ କଥା ରେ ଜିଦ୍ ନାହିଁ କଉ କଥାରେ ମାନେ ରାଗ ନାହିଁ ରୁଷା ହିଁ କିଛି ନାହିଁ ।
ସେଇମାନଙ୍କୁ ହିଁ ଭଗବାନ ମା ସେଇମାନଙ୍କୁ ହିଁ ସାହାଯ୍ୟ କରନ୍ତି ।
ଆଉ ବାହାଘର, ବାହାଘର ପରେ ଏମତି ମୁଁ ଚାହେଁ ମୋ ସ୍ଵାମୀଙ୍କର ଯେତିକି ଅଛି ସେତିକିରେ ଚାଲିବା କିଏ ଭଲ ଖାଇଲା, କିଏ ଭଲ ପିନ୍ଧିଲା, କିଏ ଆଜି ଭଲ କଣ କିଣିଲା, କିଏ କୋଉଠି ଜାଗା କିଣିଲା, କିଏ କୋଉଠି ସୁନା କିଣିଲା, ସେସବୁ ବିଷୟରେ ମୁଁ କେବେ କିଛି ଭାବିନି ।
ହୁଁ ନା ସେଇଟ ତ ଠିକ । କିନ୍ତୁ କାହା ବିଷୟରେ ଏତେ ଭାବିବା ଦରକାର ନାହିଁ ନିଜ କର୍ମ ଯଦି ଆମେ ଠିକ ରଖିବା ଆଉ କାହା ପ୍ରତି ଆମ ମନର ମନ ଯଦି ଆମର ସମସ୍ତଙ୍କ ପ୍ରତି ଠିକ ରହିଲା ନା ଧର ଆମେ କାହାକୁ ମାନେ ଆମ ମନ ଟା କଣ ଆମେ କାହା ପ୍ରତି କଣ ଫିଲ୍ କରୁଛେ କି ଦେଖି ପାରୁନାହାନ୍ତି । କିନ୍ତୁ ସେ ଜଣେ ଯିଏ ଦେଖିପାରୁଛି ନା ନାଇଁ କାହା ପାଇଁ ଖରାପ ଚିନ୍ତା କଲା ମାନେ ତମେ ଥର ଚିନ୍ତା କରିଛ ମାନେ, ତମେ ସେଇ ନିହାତି ତମେ ଗୋଟେ ଚିନ୍ତା ବି କରୁଛ କରିବା ତ ଦୂରର କଥା, କାହା ବିଷୟରେ ଖରାପ ଚିନ୍ତା କରୁଛମାନ ତମକୁ ସେ ପନିସ
ଉଁ ମିଳିବ ହିଁ ମିଳିବ ମୁଁ ସେ ଭାବେ ମୁଁ କହେ ଧର ମୋ ପ୍ରତି କିଏ ଖରାପ କରୁଛି ହେଲା ମୁଁ କିନ୍ତୁ ତା ପ୍ରତି ଖରାପ ଟା କରିବିନି, କାହିଁକିନା ମୋର ତାପ ପ୍ରତି ଯହା କର୍ତ୍ତଵ୍ୟ ମୁଁ ସେଟା ସୁରୁଖରୁ ତୁଲେଇ ଦେବି । ସେ ଯ ମୁଁ ସେଟ କଲା ପରେ ବି ଯଦି ସେ ମୋ ପ୍ରତି ଖରାପ କରୁଛି, ଉପରେ ଯ ଦିନ ରାତି କରୁଛନ୍ତି ଭଗବାନ ଅଛନ୍ତି । ସେ ସବୁ ଦେଖୁଛନ୍ତି ମୁଁ ପନିଶମେଣ୍ଟ ଦବା ପାଇଁ କିଏ ମୁଁ ସେଇଟା ଧରିବା ପାଇଁ କଥା କିଏ । ମୁଁ ମୋ କର୍ତ୍ତବ୍ୟ କରିଦେବି ସେ ତାଙ୍କର ଯଦି ସିଏ ଠିକ୍ କରୁଥିବ ମୋ ପ୍ରତି ସେ ତାଙ୍କର ଭଲ ନ ହବ ଯଦି ସିଏ ମୋ ପ୍ରତି ଭୁଲ କରୁଥିବେ ତାଙ୍କର ଖରାପ ହବ । ଆ କି କଣ ହବ ସେଟା ଭଗବାନ ଜାଣନ୍ତି । ମୁଁ କ ଏବେ କାହାର ଖରାପ ଚିନ୍ତା କରିବା ପାଇଁ ମତେ ଭଲ ଲାଗେନି ହଁ ଇଏ ମତେ ଏଇଟା କହିଲା ମୁଁ ତାକୁ ଗାଳି ଦେବି କି ମୁଁ ତା ପ୍ରତି ତା ପାଇଁ କଣ ଖରାପ ଭାବିବି ମୁଁ ମତେ ଦୁଃଖ ଦୁଃଖ ଲାଗିବ ଯଦି ମୁଁ ସେଇଟା ମାନେ ଭଗବାନଙ୍କ ମୁହଁକୁ ମୋ ମୁହଁ ପଡ଼ିଲେ ମୋ ଆଖିରୁ ଲୁହ ଆସିଯିବ କିନ୍ତୁ ମୁଁ କାହା ପାଖରେ କହିବିନି ଘରେ ହଉ କି କୋଉଠି କାହା ପାଖରେ କହିବିନି କି ସ୍ଵାମୀଙ୍କୁ ହଉ କାକୁ ସେ କହିବିନି
ନାଇଁ ଏଇଟା ଭଲ । ଶୁଣ ଭଲ, କାହିଁକି ନା ଦେଖ ଆମେ କିଏ ଆମକୁ କଷ୍ଟ ଦେଇଛି ନା, ଆମ ମନ କଷ୍ଟ ହେଇଛି ସେଟା ନିଶ୍ଚିନ୍ତ ସେ ଭୋଗିବ ସେଟା ହନ୍ଦ୍ରେଡ ପର୍ସେଣ୍ଟ । କାଁକ ଆମେ ତ କାହାର ଖରାପ ଚିନ୍ତା କରୁନେ ନା । ସେମିତି ନୁହେଁ ଯେ ଆମେ କହିପାରିବାନି ଯେ ମୁଁ ପୁରା ଠିକ ସବୁ ଠିକ କହୁଛି ସେ ପୁରା ଭୁଲ, ସେଟା ନୁହଁ ତ କନ୍ତୁ ଯେତିକି ଆମର ଆମେ ବଡ ହେଲେଣି ଯେତିକି ଆମର ହିତାହିତ ଜ୍ଞାନ ହେଲାଣି ଆମେ ସେତିକି ତ ଜାଣିପାରୁଛେ କି ନାଇଁ ଆମର କୋଉଟା ଠିକ କୋଉଟା ଭୁଲ ତ ଆମେ ଯେତେ ଚେଷ୍ଟା କରିବାଆ କାହା ପ୍ରତି କାହାର ଖରାପ ଚିନ୍ତା କରିବାନି କି କାହାର ଖରାପ ଇଏ କରିବନି ସବୁବେଳେ ଭଲରେ ଆମକୁ ଭଗବାନ ଯେତିକି ଦେଇଛି ଭଲରେ ଦେଇଛି ତା ଭିତରେ ଆମେ ନିଜେ ଚେଷ୍ଟା କରିବା କେତିକି ଆମେ ପାଇପାରିବା, କେତିକି କଣ କରିପାରିବା, ସେଇଟା ଆମ ନିଜ ଚେଷ୍ଟା ।
ଆଉ ସେ ଯୋଉ ଯୋଉ ବା ଇଏ କର ଜେଲସି ଭାବଟା ରହିଲେ ସେଇଟା ଭଲ ନୁହେଁ । ସେଇ ଭାବଟା ଯଦି ରଖିବ ସବୁବେଳେ ଦୁଃଖ
କିନ୍ତୁ ଆମର ଅଛନ୍ତି । ଲୋକ ସିଏ ମତେ କହିଲା ମାନେ ମୁଁ କହିବି ମୁହେଁ ମୁହେଁ ଛାଡିବିନି । ଅଛନ୍ତି ବି ସିଏ ବି କହେ ମାନେ ମୁଁ ହଜ ସେମତି ସେ କହିବା ମାନେ କାହିଁକି ଛାଡିବୁ? ସେ ତ ମତେ କହିଲା ମୁଁ ଛାଡିବିନି କିନ୍ତୁ ମୋର ହକ୍ କହିଲେ ହଉ ମ କହିଦେଲେ କହିଦେଲା ଛାଡ କଣ ଅଛି ସେ ଦେଖାଯିବ, ସିଏ ନାଅ କହିଛି ମାନେ ମୁଁ ତାର ଆନ୍ସର ଦେଇକି ଛାଡିବି ତାକୁ ସେ କାହିଁକି କହିଲା?
ଭୁଲ ଯଦି କରିଛୁ ତାହେଲେ ତୁ ଗୋଡ ଧରିପକେଇବୁ ଯଦି ଭୁଲ ନାହିଁ ତୋର ମୁହଁରେ ବାଡେଇବୁ ଏମତି କୁହନ୍ତି।
ଆଉ କହିଲେ ନିଜେ ନିଜେ ତମ ତୁ ସେତେ ଯେତେ ଚୁପ୍ ରହିବୁ ତତେ ଲୋକ ସେତେ ତୋ ଉପରେ ବେଶୀ ବେଶୀ ବେଶୀ ବେଶୀ କହିବେ ତତେ। ଆଉ ତୁ ଥରେ ଯଦି ଆନ୍ସର ଦେଲୁ ତାହେଲେ ନେକ୍ସଟ ଦଶ ଥର କହିବାକୁ ଭାରି କାରଣ ମୋର ବି ଅଛନ୍ତି ଯା ଅଛନ୍ତି ଇଏ ଅଛନ୍ତି। ମୁଁ ଟିକେ ତ ମାନେ ମୁଁ ନିଜେ କହିପାରିବି ମାନେ କହିବା ଠିକ ନୁହଁ। ମୁଁ ଏକ୍ଟୁଆଲୀ କାହାକୁ ଏକ୍ଟୁଆଲି ଅନ୍ସରେବୁଲ କରେନି। ମୁଁ କାହାକୁ ଏତେ କୁହେନି। ମୋର ଯେ ତିକି ଦରକାର ମୋର ସତରେ ଭଲ ଚିନ୍ତା ଭଲ ଇଏ ମତେ ଭଗବାନ ଯୋଉଠି ରଖିଛନ୍ତି ଭଲରେ। ସବୁବେଳେ ଭଗବାନଙ୍କୁ ଥ୍ୟାଙ୍କ୍ସ। କହିବା କଥା ଧନ୍ୟବାଦ ଜଣେଇବା କଥା ଯେ ପ୍ରଭୁ ଯୋଉଠି ଯେମିତି ବି ରଖିଛ ତମ ଦେହରୁ ଭଲରେ ରଖେ ହଁ ତ ସେଇଟା ସବୁବେଳେ। ଆଉ ମୁଁ ଯା ହେରିକା କଣ ସେମାନେ-ଏ-ଏ-ଏ ରହୁଛନ୍ତି ଗାଁ ରେ। ଆ ଦେଖ ଗାଁ ରେ ମାନେ ବେଶୀ ପଲିଟିକ୍ସ। ଇ ସ୍ତ୍ରୀ ଲୋକ କଣ କଲା ସେ ସ୍ତ୍ରୀ ଲୋକ କଣ କଲା ରୋଷେଇ ସାରି ଦେଇ ହଁ ରୋଷେଇ ସାରି ଦେଇ ଖାଲି ଯାଇକି ଆ ନାଁରେ ଗପ ତା ନାଁରେ ଗପ।
ହଁ ଆଇଦର ଏକାଠି ବା ପିଣ୍ଡା ଥିଲେ ବସି ପଡିବେ ନହେଲେ ଫୋନ। ଚାଲିବ ଚୁଗୁଲୀ ଆଉ ଇଏ
କିନ୍ତୁ ସେମାନେ ତାପରେ ପାଠ ପଢା ବି ଭାଇଟାଲ ଜିନିଷ। ଦେଖ ଯୋଉମାନେ ଏଜୁକେଟେଡ ସେମାନେ ନିହା ହଁ କରିବେନି ସେମାନଙ୍କର ସବୁବେଳେ ଭଲ ଚିନ୍ ତା ଭଲ ଇଏ କେମିତି ଅ ଆଜିକାଲି ତ ସମସ୍ତେ ଜାଣିଛ ଇଣ୍ଡିପେଣ୍ଡେଣ୍ଟ ହେଲେନି ୟର୍ନିଂ କରିବା ସମସ୍ତଙ୍କୁ ଇଛା। ଯେତେ ଯେମିତି ବି ଲୋକ ହୁଅନ୍ତୁ କି ନାଇଁ ତମ ହଜବେଣ୍ଡ ଉପରେ, ଆଜି ଶୁଣ ଆଜି ତମେ ନୂଆ ବାହା ହେଇଛ ବର୍ଷେ ଦି ବର୍ଷ ଗଲା ପରେ ହଜବେଣ୍ଡ କଣ କରିବେ ନା ସବୁ ଜିନିଷ ଛୁଆ ଟା ବଡ ହ ବ ପଇସାର କ୍ରାଇସେସ୍ ହବ ହବ ନା ନାଇଁ। ପଇସା ପାଇବନି ତ ଟିକେ କେତେବେଳେ ତମେ କଣ କହିଲା ବେଳକୁ ନଥିବ କି କଣ ଝଗଡ଼ା ଝାଟି ହବ ସେତେବେଳେ ଫିଲ୍ ଆସେ କି ନାଇଁରେ ନିଜେ ଟିକେ ଇନକମ୍ କର ଥିଲେ କିଛି ତ ମୋ ସ୍ଵାମୀ ତ କିଛି କମ ସେ କମ ହେଲ୍ପ କରିପାରିଥାନ୍ତି ଏଇଟା ଆସେ।
ହଁ ସେଇ କଥା ମନରେ ଆସିବ।
ତ ସେ ତେଣୁ ଆଜିିକାଲି ସମସ୍ତେ ଯୋଉ ମାନେ ପାଠ ସେ କିଛି ନା କିଛି କାମରେ ବ୍ୟସ୍ତ। ସେ ଅନଲାଇନ ହୁଅନ୍ତୁ ଅଫଲାଇନ ହୁଅନ୍ତୁ ଯେମିତିବି ହଉ କିଛି କରନ୍ତୁ କିଛି ପଇସା ଇନକମ କରନ୍ତୁ। ନିଜ ହାତ ଖର୍ଚ୍ଚ ତ ଉଠିବ। ବୁଝିପାରୁଛ ନା ନାଇଁ ଏଇଟା ଭଲ କଥା କିନ୍ତୁ ଗାଁ ରେ ମାଇକିନା ମାନେ କଣ କରିବେ ନା ସ୍ତ୍ରୀ ଲୋକ ଗୁଡା ହ। ସେମାନେ ଗୁଣ କିଛି ନାଇଁ ୟା ବୋହୂ କଣ କଲା ତା ଇ ଝିଅ କଣ କଲା। ସିଏ କୋଉ କାହା ସାଙ୍ଗ ହଁ କିଏ କାହା ସାଙ୍ଗରେ ଗଲା ଏଇଗୁଡାକ ଗପୁଛନ୍ତି ଆଉ ସେ ହଁ ହଁ। ହଁ ଏଇଗୁଡା ତାଙ୍କର ମୁଖ୍ୟ କାମ। ଆଉ ମୁଁ ଗାଁକୁ ଗଲା ମାନେ ସେଗୁଡା ସବୁ ମୋ ଉପରେ ଆପ୍ଲାଏ ଫଟକିନି ହେଇଯାଏ। ଆ ତତେ ଆସୁନି ତୁ କେମିତି କାରୁଛୁ କାମ ତୁ ରୋଷେଇ କେମିତି କରୁଛୁ ଇଏ କରୁଛୁ ଏଇ ଯୋଉ ଗୋଟେ ମାନେ ଦବାବ ଡାଲନ୍ତି ସେଠି ଯାଇକି ଉପରେ ମୋର ମତେ ଗଲା ମାନେ ଡର ଏ ଭଗବାନ ମତେ କଣ କହିଦେବେ କି କାରଣ ମୁଁ ଆନ୍ସର କରିପାରେନି। ଆଉ ମୋ ଆନ୍ସର ଟା ମୋ ସ୍ଵାମୀ କରନ୍ତି।
ହଁ ସେ କ କାରଣ ଆମେ କରିପାରିବାନି ନା ସେମାନଙ୍କୁ ଭଗବାନ ଆଉ ଦୁଇ ପଟକୁ କରିବେ କି ଯାହାହେଲେ।
ସେ କାହିଁ ତାକୁ କହୁଛ ସେ କଣ କରୁଛ ସେ ଯେତିକି କରୁ ସେତିକି ତମେ ତାକୁ କିଛି କୁହନି। ତ ସେମାନେ ଧୀରେ ଧୀରେ ନୂଆ ନୂଆ ଟିକେ ମତେ ଇଏ ହଉଥିଲା ଏବେ କିନ୍ତୁ କେହି କିଛି କହୁନାହାନ୍ତି। ନହେଲେ ସେତେବେଳେ ବାବା ନୂଆ ବାହାଘର ବେଳେ ଯାହାଙ୍କର ରୋବାବ ଶାଶୁଙ୍କ ରୋବାବ ବହୁତ ଥିଲା।
ଆଉ ସେ ସବୁ ନାହିିଁ। ଆଜିକାଲି ଆଉ ଯୋଉ ବୋହୂ ମାନଙ୍କୁ କିଏ କଣ କହୁଛନି ନା କଣ କରୁଚନ୍ତି? ନା କି କଣ ଆଜିକାଲି ଆଉ ସେ ସବୁ ଚଳୁନି।
ଏଇଁ ନୀ ଯଉ ଆମର ଟିକେ ସେ ବାହାରକୁ ବାହାରିବନି। ସେ ଆଜିକା ସିଷ୍ଟମ ବି ରଖିଛନ୍ତି। ଅଛନ୍ତ ହଁ ବାହାରୁ ବାହାରିବନି। ସେ ସେ ଯାଆ ମୋର ଯିବେ, ତୁ ଯିବୁ ମାନେ ମୁଁ, ଏତେ ବର୍ଷର ବୋହୂ ହେଲିଣି ମୁଁ ଯିବ ବିନି।
ସେ ବଡ ବୋଲି ସେ
ହଁ ସିଏ ଯିବେ। ଆଉ ସିଏ ମୁଣ୍ଡର ଓଢଣା ଦେଖ! ସିଏ କଣ କି ସବୁବେଳେ ଶାଢୀ ପିନ୍ଧିଲେ, ମୁଣ୍ଡର ଓଢଣା ରହିଲା। ହେଲା ତାର ଅଭ୍ୟାସ। ଆଉ ଆମେ ତ ଏଇଠି ରହିଲୁ ଡ୍ରେସ ଟା ପିନ୍ଧିଲୁ ଶାଢର ଓଢଣା ରହୁନି। ଯଦି ଓ ଓଢଣା ନାହିଁ। ସେଥିପାଇଁ ବହୁତ ଗାଳି ଓଢଣା ଦଉନୁ ଗାଁକୁ ବସଛୁ ଓଢଣା ଟା ଦଉନୁ! ଆରେ ଓଢଣା ଟା ଦବାଟା କଣ ସନ୍ମାନ ବେଶୀ? ଯଦି ମୁଁ ଗୋଟେ ଲୋକକୁ ଭଲରେ କଥା କହିଲିନି, ଭଲ ଚାହା ଟିକେ ଦେଲିନି, କି ମୁଣ୍ଡିଆ ମାରିଲିନି ସେ ଏଇଟାକୁ କୁହନ୍ତି ବେସନ୍ମାନ। ଆଉ ଖାଲି ମୁଁ ଓଢଣା ଦେଇଥିବି, କିନ୍ତୁ କଥା ହେବିନି ପଳେଇବି। କହିଲେ ସିଏ ଚିଡି ଯିବେ। କ ତୁ ତ ବେଶୀ କଥାବାର୍ତ୍ତା କରୁଛୁ।
ସେସବୁରେ କିଛି ନ କହିକି ସେଯୋଉଡା କହୁଛନ୍ତି, ଯେତିକି ଦିନ ପାଇଁ ସେଟା ମାନିଦେଲେ ଗଲା।
ହଁ ସେଇଆ, ମୁଣ୍ଡରେ ଟିକେ ଓଢଣା ଦେଇଦେଲେ, ତାଙ୍କ ମନ ଖୁସି ଯାହା ହଉ ମୋ କଥାରେ ମୋ ଯା ଅଛି। ସେ ତାଙ୍କର ଗପି ଦେବେ। ଏ ଭଲ ଯାଟା ସେ ଶୁଣେ ମୋ କଥା ଏଇଆ।
ଠିକ୍ ଅଛି।
ଯାଅ ତମେ ଚା ଫା କର। ହେଲା ଆମେ କ କଥା ହବା କାଲି। ଆଉ ହଉ ରଖୁଛି ଆଁ।
ଏରା।